ଭଉଣୀ କେମିତି ଅଛନ୍ତି?
ହଁ କଣ କରୁଛ?
କିଛି ନାଇଁ ଏଇ ବସିଛି ଆଉ ତମେ କଣ କରୁଛ?
ମୁଁ ବି ଏଇ ବସିଛି କଣ? ମୁଁ ଏଇ ଖାଇକି ଜଷ୍ଟ ଆସିଲି ଆସି ଟିକେ ଗଡି ପଇଲି।
ଓ ଆଚ୍ଛା ଟିକେ ଆସ୍ତେ ପାଟିରେ କହୁନାହାନ୍ତି ମତେ ଶୁଭୁଛି ଜୋରେ।
ଓହୋ ହୋ ଜୋରରେ ସୁବୁଛି ପାଟିଟା ଟିକେ ବଡ ତ।
ଓ ଆଚ୍ଛା ସେଇଥିପାଇଁ ଆଉ। ଆଉ କଣ ଖାଇଛ? ହଁ ମୁଁ ଖାଇସାରିଲିଣି। ମୁଁ ଖାଇଥିଲି ପା ପିଠା ଆଉ ମଟର ତରକାରୀ।
କି ପିଠା?
ଆମର ଚକୁଳି ପିଠା।
ଓହୋ ଚକୁଳି ମୋ ପାଇଁ ଖଣ୍ଡେ ଆଣିଲନି।
ତମେ ଚକୁଳି ଭଲ ପାଅକି?
ମତେ ବହୁତ ପସନ୍ଦ ଏଥରକ ରଜରେ ମୁଁ ଜାଣିଲା ନା ଖାଇପାରିଲିନି ଯିବାକୁ ବାହାରିଲିଣି। ଚକୁଳି ଟିକେ ବି ଖାଇପାଇଲିନି।
ମୋ ଭାରି ଚକୁଳି ପସନ୍ଦ ମୁଁ ଚକୁଳିରେ ବେଳେ ବେଳେ ଏଇ ଯୋଉ ପୁର ଥାଏ ଯୋଉ ଅ କରନ୍ତିନି ତାପରେ ପକେଇ ଦେଇଥିମି ମୋର ଖାଇଦିଏ। ମତେ ଭାରି ଭଲ ଲାଗେ ଚକୁଳି ସହିତ ଗୁଡ ବି ଚକୁଳି ସହିତ ଗୁଡବି।
ନାଇଁ ମତେ ଖାଲି ତ ଟିକେ ଘିଅ ମରା ହେଇଥିବ ମୁଁ ଖାଇଦେବି।
ଖାଲିଟା ଖାଲିବେ ଲାଗେ ପୁରା ପତଳା ହେଇ
ହଁ ପୁରା ପତଳାକୁ ତା ସହିତ ଟିକେ ଯେମିତି ଆମର ମାର୍କେଟରେ ମିଳୁନି ଦୋସା। ସେଇଟା। ଆଉ।
ହଁ।
ଖରାଏଳେ କଣ ଖାଇବା?
ଖରାବେେଳେ କଣ ଖାଇବା? ତମର ନେଟୱାର୍କ ଆସୁନି କି?
ଆସୂଚି।
ଆଉ ତମ ଭଏସ ରହିଯାଉଛି ତ ସେଥିପାଇଁ।
ଓ ଆଚ୍ଛା। ସେ କଣ ତମ ଭଏସଟା ବେଳେ ବେଳେ ଶୁବୁନି ତ। ହେଇଥିପାଇଁ କଣ ହେଇଥିବ ଆଉ।
ଆଉ ତମେ ରୋଷେଇ କର।
ରୋଷେଇ ତ ମତେ ଆସେ ନା। ମୁଁ କରିପାରେ ନା ତମକୁ ଆସେ? ହଁ ନା ମୁଁ ଖାଲି ମ୍ୟାଗି ମୁଁ ଓହୋ ମୁଁ ଖାଲି ମ୍ୟାଗି ଟିକେ ଭଲସେ କରିପାରିବି ଆଉ ପାସ୍ତା ବନେଇ ପାରିବି। ଆଉ ଚା ଭଲ ସେ ବନେଇ ପାରିବି
ଚା ଟା ତାହେଲେ ଭଲ ସେ ବନା କିଏ ପେଇବ ନା ଦେଖି ଆମକୁ
ହଁ ହଁ ହଁ ତମେ ଆସୁନ କେବେ ଆମ ଘରେ ଆଡେ।
ହଁ ଦେଖିଆ ମୁଁ ତ ପଳେଇବି କାଲି ଆଡକୁ ଦେଖିବା ଯିବି ତମ ଘରକୁ ଆଉ।
ହଁ କାଲି ଆଡକୁ ଆସିବ ହଁ ହଁ ହଁ ଆସିବା ବଢିଆ ସେ ଚା ବନେଇକି ଦେବି ପିଇବ। ମୁଁ ମୁଁ ତ ଯେତେବେଳେ ଚା କରେ ନା ସେତେବେଳେ ଅଦା ପକାଏ ତା ଦେହରେ ଅଳେଇଚ ପକାଏ। ଆଉ ଗୋଲାପ ପକାଏ ବହୁତ ଭଲ ଭାବରେ ବନେଇକି ପିଏ। ମୁଁ କରେନି ତ କରେନି ଆମ ଗଛରେ ଗୋଲାପ ଅଛି ନା। ନାଲି ଗୋଲାପ ତ ସେଇଟାକୁ ପକାଏ।
କେମିତି ପକାଅ କେମିତି କଣ କର ଚା ଟା?
ଫାଷ୍ଟୁ ତ ମୁଁ କ୍ଷୀର ମ ମୁଁ କଣ ଲୋକ ସବୁ କ୍ଷୀର ମାନେ ଚା କରନ୍ତି। ପାଣି ଅଧିକା ଦେଇ ଦିଅନ୍ତି କ୍ଷୀର ଭାଗ ଟା ଟିକେ କମ ଥାଏ। କିନ୍ତୁ ମୁଁ କ୍ଷୀର ପୁରା ସଫିସିଏଣ୍ଟ ଥିବ ପାଣି ଟିକେ ଅଳ୍ପ ପଡିବ। ତା ଦେହରେ ତାକୁ ଫୁଟା ହବ ତା ତା ପରେ ତାକୁ ଚା ପତି ଚା ପତି ପକେଇବି। ଅଦାକୁ ପୁରା ଇଏ କରିକି ଚୁନ ଚୁନ କରିକି ପୁରା ପକେଇବି। ଝିଏ ହେଇ ସାରିଲା ପରେ ତା ତାପରେ ଚିନି ଲୁଣ ପକେଇକି ତାପରେ ଗୋଲାପ ବି ପକେଇବି ସିଏ ପୁରା ଫୁଟିବ ଗୋଲାପ ଟା ପକେଇଲେ ବାସେ।
ହଁ ତାର ଯୋଉ ବାସ୍ନା ଟା ବି ଭଲ ଭଲ ଲାଗୁଥିବ ଦେଖିବା ମତେ ଟିକେ ପେଇବ ନା।
ହଁ ହଁ କାଲି ଆସିବ ଆମ ଘରକୁ ମୁଁ କରିକି ଦେବି ତମେ ପିଇବ।
ହଉ କାଲି ଦେଖିବା ମୁଁ ଚାରିଟା ବେଳକୁ ହଁ ମାନେ ତିନିଟା ବେଳକୁ ବାହାରି ଯିବି କାହିଁ କହିଲ ଚାରିଟା ବେଳକୁ ହେଲା ବେଳକୁ ବର୍ଷା ଆସୁଛି। ମୁଁ ତିନିଟା ସାଢେ ଦିଟା ବେଳୁ ହଁ ସାଢ଼େ ଦି ଟା ବେଳୁ ବାହାରି ନହେଲେ ପଳେଇବି।
ହଁ ସାଢେ ଦିଟା ବେଳକୁ ନହନେ ପଳେଇ ଆସିବ। ଆରାମ ସେ ପିଇକି ବନେଇବି ତାପରେ ଖରା ହଉଛି ଯଦି ସେତେବେଳେ ଖରା ହଉ ଥବ ପୁଣି ଖରାରେ ପିଇ ଦବ କହିବ ହେଇ ଖରାରେ ପିଇକି ଏଇ ମୋର ଝାଡା ହେଲା।
ନା ତମେ ପୁଣି ଥଣ୍ଡା ଜିନିଷ କଣ ରଖିଥିବ ନା ଆଉ।
ଓହୋ ତାହେନେ ତା ସହିତ ଥଣ୍ଡା ବି ଦିଆ ହବ।
ଥଣ୍ଡା ଟିକେ କଣ ରଖିଥିବ ଖରା ଟାରେ ଯିମି ସେମିତି ପିଇମି ନା।
ହଉ ହେଲା ଆଉ ଦେବି ଆଉ ଆସିବ।
ହଁ ଆଉ ତମେ କୋଲ୍ଡ କଫି ବନେଇଥିବ ନହେଲେ ଥଣ୍ଡା ଜିନିଷ। କୋଲଡ କଫି ଜାଣିଛ ନା?
କୋଲ୍ଡ କପି ଟା ମୁଁ ଭଲ ସେ ତ କରିନି ମୁ ଯାହା ଇନଷ୍ଟାଗ୍ରାମ ରେ ଦେଖ ଦେଖିଛି ସେମିତି ଭଲ ସେ ତ ମୁଁ କେବେ ବନେଇକି ଟ୍ରାଏ କରିନି ବନେଇକି ଇଏ କରିବି ବୋଲି। ତମେ ଶିଖିଛ?
ହୁଁ। ହଁ। ମୁଁ ଗୋଟେ ଥର ଘରେ ବନେଇଥିଲି ମାନେ ସେତେଟା ଭଲ ବନେଇ ପାରୁନଥିଲି କିନ୍ତୁ ପାଖାପାଖି ଭଲ ବନେଇଥିଲି। କାହିଁକି କହିଲ ମୋ ପାଖରେ ସେ ଯନ୍ତ୍ର କିଛି ନଥିଲା। ଆ ଫାଷ୍ଟ କଣ କଲି କହିଲ ପ୍ରଥମେ ମୁଁ କଫି ଆଣିଲି ତାକୁ ଚିନି ସହିତ ତ ଗୋଳେଇଲି, ଗୋଳେଇଲି, ଗୋଳେଇଲି, ଗୋଳେଇଲି, ଗୋଳେଇଲି ଗୋଳେଇଲି, ଗୋଳେଇଲି ସେ ପୁରା ଫେଣ ଭଳିଆ ହେଇକି ମିଶିକି ତାର ଗୋଟେ କଲର ପଳେଇ ଆସିଲା। ତାପରେ ତାକୁ ପକେଇକି କ୍ଷୀର ଟିକେ ପକେଇ ଦେଇକି କି ବରଫ ପକେଇ ଘାଣ୍ଟି ଦେଲି ହେଇଗଲା କୋଲ୍ଡ କଫି ଆଉ।
ଆ ଯା ହଉ ମୁଁ ଦେଖିବା ଘରେ କେବେ ଟ୍ରାଏ କରିବି ଘରେ ଚେଷ୍ଟା କରିବି କରିପାରୁଛି କି ନାଇଁ ଦେଖିବା।
ତମୋ କାଲ କା କାଲି ନହେଲେ କର ମୁଁ ଗଲେ ପିଇବି ଯଦି କିଛି ଭୁଲ ଭାଲ କାମ କରିଥିବ ମୁଁ କହିଦେବି ଆଉ ଥରେ ନହେଲେ ଆଉ।
ଶୁଣୁ ଶୁଣ ଆମ ଘର ପାଖରେ ଜଣଙ୍କ ଘର ଆସିଥିଲେ କୁଣିଆ ତାଙ୍କୁ ଯଦି ତମକୁ କଫି ଆସେନି ତମେ ଚାହା କରିକି ଦବ। କିନ୍ତୁ ସିଏ ଟିକେ ଷ୍ଟାଟ ଷ୍ଟାଇଲ ମାରିକି କଣ ନା କଫି କରିଦେଇଛନ୍ତି ହେଲା। ସିଏ ଜାଣିନାହାନ୍ତି କି କଫିରେ ଲୁଣ ପଡେନି ବୋଲି। ହେଲା ସିଏ ତାଙ୍କର ହଁ ସିଏ ତାଙ୍କର ଲୁଣ ପକେ ଦେଇକି
ଓ ସିଏ ବୋଧେ ଜାଣିପ ନାହାନ୍ତି ଚା ଭାବି ଦେଇଛ
ହଁ ହଁ। ହଁ ସିଏ ତାର କ
ତ ଚା ଭାବିକି ଲୁଣ ପକେ ଦେଇଛନ୍ତି।
ଲୁଣିଆ ଚାଁ ଚା ଯେ ଲାଗିଲା ଆ ଯ ପିଇଲେ ମୁଁ ପ୍ରଥମଥର ପାଇଁ ପିଇ କିଛି କଫି ଆମକୁ ସେ ଝିଅ ଟା କହିଲା ଆମ ହସିଆ ବୁନ ଯା କିଏ କହିଲା ହଁ କିନ୍ତୁ ଏଇଆ ପଡନି ନା କ
ହ ରୋଷେଇ ସଇଲାଣି? ହଁ ପଡେନି। ଆଉ ରୋଷେଇ ସରିଲାଣି ତମର?
ନା ରୋଷେଇ ଆମ ସରିନି। କେତେଟା ବାଜିଛି କେତେ ଜଲଦି କଣ ରୋଷେଇ ସରିବ। ବାରଟା ଛ
ତର ଖାଆନ୍ତି କେତେବେଳେ କି ଖରା ବେଳର ଖାଇବା?
ଆମର ଖରାବେଳେରେ ଖାଇବା ହେଇଯାଏ ଦିଟା ସାଢେ ଦିଟା ତିନିଟା ଏମିତି।
ଏତେ ଲେ
ହଁ।
ଆଉ ରାତି ଖାଇବା?
ହଁ ସବୁ ପଖାଇ ନା ଏଗାରଟା ବେଳେ ପଖାଳ ସବୁା ଖାଇ ରାତିରେ ଖାଇବା ମର ସାର ଦଶଟା ଭିତରେ ଶୁନ୍ତି ଆଉ।
ସ
ଆଉ ଘରେ ତ ଫାଙ୍କା ହେଇଗଲେ ଆଉଛି ନାଇଁ ଘରେ ଫାଙ୍କା ହେଇଯିବ ଯଦି ସଲା। ହାଲୋ।
ଉ ପୁଣି ଯେମିତି କିି ସେମିତି ଥିବ ଆଉ। ଯେମିତି କିି ସେମିତି ପୁଣି ଥିବ ଆଉ।
ହଁ ଚାରି ପାଞ୍ଚ ଜଣ ଘରେ ରହିବେ ତ ଆରାମସେ ଖାଇ ପିଇ ଶୋଇ ଉଠିବ ଆଁ ଶୋଇପଡିବେ ଜଲ୍ଦି ସାନଟାଳୁ ର
ଏବେ ବୋଧେ ତମ ଉପରେ କାମ ପ୍ରେସର ବେଶୀ ପଡି ଯାଉଥିବ।
ହଁ ବଲା ବହୁତ କାମ ପ୍ରେସର ପଡି ଯାଉଛି। ତାପରେ ଏଇ ଯୋ ପିଶି ମାନେ ଆସଛନ୍ତି ସିଏ ବି ସେମିତି
ହଁ।
କାମ ଖାଲି ଏଟା କର ସେଟା କର କରି କରି ଉଁ ଇଏ ହେଇଯାଉ ଚି ଆଉ କଣ କରିବା
ହଁ ସେ ଘରେ ଲୋକ ହେଲେ
ହଁ ଆବେ ମତେ ତ ଲାଗୁଥିଲା ବୋଧେ ଆମ ଘରେ ବାହାଘର ହଉଛି ନା କଣ। ଜନ୍ମଦିନ ଭୋଜି ନେବା ତାପରେ ଆ ଆମେ ଯାଇଥିଲୁ ଆମେ ଯାଇଥିଲୁ କାଲି ମାର୍କେଟ କରିବା ପାଇଁ। ଆକେଟ୍ କରିବାକୁ ଯାଇଥିଲୁ ଯେ ହଁ ଘର ଲୋକ ସମସ୍ତଙ୍କର ଡ୍ରେସ୍ ଫୁଟା ସବୁ ଆସିଲା।
ହୁଁ।
ହଁ ଯାଇଥିଲୁ।
ତମେ ବି ଡ୍ରେସ୍ କଲ ରା ରଜରେ ଡ୍ରେସ୍ କରିଥିଲ ନାଁ?
ନାଁ ରଜରେ ଡ୍ରେସ୍ କରିନଥିଲି ଦାଦା ଆସିନଥିଲେ ତ। ଆଉ ସେଥିପାଇଁ କରିନଥିଲେ ଦାଦା ଏ ଥରେ ଦେଲେ ରଜ ପାଇଁ ଡ୍ରେସ୍ ହେଇଗଲା ଆଉ ଆଉ କଣ ରଜ ତ ସରିଗଲା। ଆଉ ପିସି ଗୋଟେ ଡ୍ରେସ୍ ଆଣିଥିଲେ ପିନ୍ଧେଇଥିଲି ରଜରେ ଆଉ ହଁ ଆଉ ଯୋଉ ଦାଦା ଆଣିଲେ ସେଇଟା ରଖିଦେଇଚି ଦେଖିଆ କେବେ ପୁଣି ପର୍ବପର୍ବାଣୀ ହେଲେ ପିନ୍ଧିଦେବି ଆଉ। ହଁ
ହଁ ମ କେତେ ପର୍ବପର୍ବାଣୀ ଆସୁନିକି ଆଗକୁ ବୁଝିଦବ ଆଉ।
ଫୁଲନା।
ନାଁ ମ ଆମେ ତ କୁଆଡ଼େ ବୁଲାବୁଲି ସେମତି ବେଶୀ ବିଶେଷ କରି ଯାଇନାହୁଁ। ହଁ ପ୍ରୟୋଜନ ବି ନଥିଲା ଯିବାର କାଇଁ ମୁଁ ଡ୍ରେସ୍ କରିନଥିଲି ଆଉ।
ଓହୋ ହଁ ମ ଆଜିକାଲି ଆଉ କି ଅକେଜନ ଡ୍ରେସ୍ ଫେସ୍ କେହି ପିନ୍ଧୁ ନାହାନ୍ତି। ମୁଁ ତ ଆଉ କେବେ ପିନ୍ଧୁନାହିଁ ଯୋଉ ଅକେଜନ ହଉଚି ଖାଲି ଡ୍ରେସ୍ କରିକି ରଖି ଦଉଚି ଦୁର୍ଗା ପୂଜାରେ ଦୁର୍ଗା ପୂଜା ପାଇଁ ଦୁର୍ଗା ପୂଜାରେ ଆମର ଟିକେ ଭଲସେ ହୁଏ ତ।
ହଁ ହଁ ଦୁର୍ଗାପୂଜା ଭଲ ହୁଏ ଆମର ବି ଏଠି ଦୁର୍ଗା ପୂଜା ବହୁତ୍ ଭଲ।
ଆମର ତ ଏଠି ମେଲୋଡି ଫେଲୋଡି ହୁଏ ସବୁ ଷ୍ଟାର ମାନେ ସବୁ ଆସି ଆସନ୍ତି। ଆମର ସବୁ ବଢିଆସେ ହୁଏ ପୁରା ତମର ବି ହୁଏ ବଢ଼ିଆସେ।
ହଁ ଆମର ଆମର କଣ କହିଲ ଆମର ଟିକେ ବହୁତ୍ ବଡ ଆକାର ହୁଏ। ଲୋକ ଯିଏ ଯୋଉଠି ବି ଥାଉ ସେ ଛୁଟି ନେଇକି ଆସିବ ହିଁ ଆସିବ। ଆମ ଦୁର୍ଗାପୁର୍ ବହୁତ୍ ବଡ ଆକାର ରେ ହୁଏ।
ହଁ କିନ୍ତୁ ଆମ ଏଠି ଗୋଟେ ଦିଟା ଝିଅ ଅଛନ୍ତି ତାଙ୍କର ଏତେ ଚାକିରି ହେଇଯାଇଚି ଏ ଦୁର୍ଗା ପୂଜା ଅ ଆସନ୍ତିନି ଆସିକି ପଳାନ୍ତି। ମୁଁ ହେଇଥିଲେ ମୁଁ ଯୋଉଠି ଥାଏ ବାହାରେ ଯୋଉଠି ବି ଥାଏ କିନ୍ତୁ ଦୁର୍ଗା ପୂଜା ହେଲେ ନିଶ୍ଚିନ୍ତ ଆଉ କୋଉ ପୂଜାରେ ଆସକି ନ ଆସ।
ହଁ ମୁଁ ପା ସେଇ ଏଇଥର ଯୋଉ ଦୁର୍ଗା ପୂଜା ମୋର ମୋର କଲେଜ୍ କ୍ଲାସ୍ ଥିଲା ତ ମୁଁ କୁହନା କୁହନା ରାତି ଗୋଟେ ସାଢେ ଗୋଟେ ରେ ଆସି ଘରେ ପହଞ୍ଚିଲି। ଘରେ ମନା କଲେ ଲେଟ୍ ହେଲା ଆସନି ମୁଁ କଲି ରାଜି ହେଲିନି ମୁଁ କହିଲି ଯାହାବି ହେଲେ ଯାଇକି ନ ପହଞ୍ଚିଲେ ମତେ ଭଲ ଲାଗିବାନି ଗୋଟେ ରାତି ରହିଗଲେ କଣ ମତେ ମିଳିବ ମୁଁ ରାତିରେ ପୁଣି ଆସିକି ସାଢ଼େ ଗୋଟେରେ ପହଞ୍ଚିଲି ଯୋଉ ବର୍ଷା ହଉଥିଲା କୁହନା କୁହନା ମୋ ନନା ଯାଇକି ମତେ ପୁଣି ନେଇକି ଆସିଲା ଏଠୁ।
ଉଁ ଯାହା ହଉ ଭଲ କି ଯାହା ସେଇଟା ମନ ଥିବା ଦର୍ ସମସ୍ତଙ୍କ ରଖି କେମିତି ଆସିବେ ଆଉ ମନ ନ ଥିବ ଅ ଗୁଗୁଁ ପେପେ ଆସିବେନି।
ହଁ।
ଖସ୍।